ହାଲୋ।
ଆଜ୍ଞା ନମସ୍କାର ଭୋଉଣୀ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ। ଆପଣ କେମିତି ଅଛନ୍ତି ମୁଁ କହିଲି ଆପଣ କେମିତି ଅଛନ୍ତି?
ହଁ ମୁଁ ବହୁତ ଭଲ ସୁସ୍ଥ ସ୍ରବଳ ଅଛି। ଆଉ ଆପଣଙ୍କର ଛୁଆ ପିଲା କଣ କରୁଚନ୍ତି?
ଏ ସବୁ ସ୍କୁଲ କୁ ଆଜି ତ ଯାଇଚନ୍ତି ସବୁ ଛୁଆ। ଆସିନାହାନ୍ତି ଚାରିଟା ହେଲେ ଆସିବେ। ସ୍କୁଲ ତ ଖୋଲା ହେଇଗଲାଣି ଛୁଆ ଯାଇଛନ୍ତି ଦଶ ଦଶଟାରୁ ଚାରିଟାରେ ଯାଇଁକି ଆସି
ଓହୋ ସେ ସେମାନେ ବି ବିଦ୍ୟାଳୟରେ ପାଠ ବ ଅଁ ପଢୁଚନ୍ତି।
ଅଉ
ଆ ତାଙ୍କର ହଁ କାହାର ଉଁ କୋଉ କିଏ କୋଉ ଶ୍ରେଣୀରେ ପଢୁ
ହଁ ହଁ ସେ ବିଦ୍ୟାଳୟ ରେ ପଢୁ
ଆଜ୍ଞା? କୋଉ ଶ୍ରେଣୀରେ ପଢୁଚନ୍ତି?
ଜଣେ ପ୍ରଥମରେ ପଡୁଚି ପ୍ରଥମରେ ଆଉ ଜଣେ ଆଉ ଜଣେ ଚତୁର୍ଥ ରେ ପଡୁଚି।
ଓହୋ ପୁଅନା ଝିଅ?
ହଁ ପୁଅ ଟେ ଦେହ ଟିଏ ଆଉ।
ଓହୋ ପୁଅ ଗୋଟେ ଝିଅ ଗୋଟେ ଯା ହଉ। ଭଲ ଆଉ ଆଉ ଆଗକୁ କଣ ଆଉ ଆଜି ରୋଷେଇ କଣ କରିଥିଲେ?
ଆଜି ହେଇଥିଲା ଭା ଭାତ ଆଉ ମାଛ ତର କାରି।
ଆଜ୍ଞା।
ଆଉ ଏଇ
ଆଉ କହ?
ପକରି ଦେଇଥିନୁ ମସ୍ ଶାଶୁ ଖାଇବେ ନେଇ ତ ଆଇଁଷ ତାଙ୍କ ପାଇଁ ପୋଡାପୋଡି କରିଦେଇଥିଲି ଆଉ।
ଓହୋ ଆପଣଙ୍କ ଶାଶୁ କାହିଁ ଆଇଁଷ ଖାଆନ୍ତିନି?
ସିଏ ଟିକେ ତାଙ୍କର ବୋହୁତ ଓଷା ବାର। ବ୍ରତ ସିଏ ଖାଆନ୍ତିନି ତାଙ୍କର। ଙ୍କର ଛାଡିଚନ୍ତି ଆଇଁଷ ଠାକୁରଙ୍କ ଭକ୍ତିରେ ଆଉ।
ଓହୋ।
ଆଇଁଷା ଛାଡି ଦେଇଚନ୍ତି ଖାଆନ୍ତିନି ସେ ଠାକୁରକୁ ମାନିଚନ୍ତି ତ।
ଓହୋ।
ଆଉ ଆଉ କୁହନ୍ତୁ ନା ଭୋଉଣୀ?
ଆଜ୍ଞା ଆଜ୍ଞା ଆପଣଙ୍କର ଯୋଉ ମାଛ ତରକାରୀଟି ମାଛ ତରକାରୀଟି ଆପଣ କେମିତି କରନ୍ତି ମତେ ଟିକେ ଜଣେଇବେ କି? ଇ
ଓ ମା ଛ ତରକା ଏ-ଏ-ଏଇ ଆଜି ଆଣି ଥିଲେ ଏଇ ଛୋଟ ପୋହଳା ମାଛ ସେଆକୁ ଟିକେ ମସଲା ଦଦେନୁ ଏଇ ଜିରା, ସୋରିଷ ପୋଷ ପକେଇକି ମସଲା ଦେଇକି ଆଗେଇ ଦଉ ଆଗେ ମସଲା ବାଟିକି ଥୋଇଦବ ତାପରେ ସେ ମାଛକୁ ସବୁ ଧୋଇ ଧାଇ ବାଛିକି ଭାଜି ଦେଇଥିବୁ ସେ ମ ମସଲା ଦେଇକି ତରକାରୀ କରିଦେନୁ ଆଉ। ଏମିତି ତରକାରୀ କରିକି ଭାତ ତରକାରୀ ଏଇ ଛୁଆ ପିଲା ଆଇଲେ ଖାଇବେ ସେ ତ ଆସିନାହାନ୍ତି ଚାରିଟାରେ ଆସିବେ। ଆଉ ଆମ ବୋଉ ତାଙ୍କ ପାଇଁ ପୋଡା ପୋଡି କରିଥିଲି ସେ ସେଇଆକୁ ଖାଇଲେ।
ହୋ ଆପଣଙ୍କର ସ୍ଵାମୀ
ମୋ ସ୍ଵାମୀ ସେ ଚାଷ କରନ୍ତି ସେ ଯାଇଛନ୍ତି ଉଁ ଗାଁ ଆଡେ କୋଉଠି ଟିକେ ବସିଛନ୍ତି ବୋଧେ ଆଉ।
ଓହୋ ଖାଇ କରିକିରି ଯାଇଛନ୍ତି।
ହଁ ସେ ବିଲରୁ ଆସିକି ଖାଇକି ସେ ଗଲେ ଏଇ ଗାଁ ଆଡେ କୋଉଠି। ତାସ୍ ଖେୁଳୁଛନ୍ତି ବୋଧେ ଯାଇକି ଆଉ।
ଓ ହୋ।
ଆଉ ତମର କ ତମର କଣ ଆଜି ରାନ୍ଧି
ଆମର ଆଜି-ଇ-ଇ-ଇ କୁକୁଡା ମାଉସ ହେଇଥିଲା।
ଆଜ୍ଞା ଭାତ ଆଉ କୁକୁଡା ମାଉସ।
ଆଉ ମାଂସ ତରକାରୀ ଟିଏ, ତମେ କେମିତି ସେଇଟା ରାନ୍ଧିଥିଲ? ମାଉସ କ କଲି।
ମାଉଁସ ତରକାରୀ ମୁଁ ପ୍ରଥମେ-ଏ-ଏ-ଏ ଆମର ଯୋଉ ଡାଲଚିନି ଆଉ ଗୁଜୁରାତି ଆଉ-ଉ-ଉ-ଉ-ଉ ଅଳେଇଚ ଟି ଟିକେ ଟିକେ ନାଗରୁ, ଅଳେଇଚ ଆଉ ଟିକେ ଗୋଲମରିଚ ଦୁଇଠି ଲବଙ୍ଗ। ତାକୁ ବାଟି ଦେଲି ପ୍ରଥମେ ଆମର ଶିଳରେ ବାଟି ଦେଲି ଭଲ ଭାବରେ ଘୋରି ଘୋରି କରି ବାଟିଦେଲି ଜାଣିଲେ ତାପରେ କଣ କଲି ନା ସେଇ ଶିଳ ଗରୁ ମସଲାଟିକୁ କାଢ଼ିକିରି ଗୋଟିଏ ଗିନା ମାଧ୍ୟମରେ ରଖିଲି। ତାପରେ ରସୁଣ ଣ ଅଦା ଆକୁ ଭଲ ଭାବରେ ଚିକଣ କରି ବାଟିଦେଲି। ବାଟି ସାରିବା ପରେ ସେଥିରେ ଆଉ ଫାଳେ ପିଆଜ ପକେଇ ତାକୁ ବାଟି ଦେଲି ବାଟି ଦେଇକିରି ମସଲାଟି କୁ ସାଇଜିରେ ର ଖିଲି ତା ପରେ ଆଣିଥିବା ମାଉଁସ କୁ ଭଲଭାବରେ ଧୋଇକି, ସେଥିରେ ଟିକେ ଦ ଦହି ଗୋଳେଇକରି ଥୋଇଦେଲି ଥୋଇ ଦେଇକରି ତାପରେ କଣ କଲି ନା ଚୁଲି ଲଗେଇଲି। ଚୁଲି ଲଗେଇ କଢେଇରେ ସୋରିଷ ତେଲ ଅ ଦେଇ ଚିକ ଆମର ଯେତେ ଆଇଁଷ ଷ ଜିନିଷ ସୋରିଷ ତେଲରେ ରାନ୍ଧିବାକୁ ଭଲ ଲାଗେ। ରାନ୍ଧିଲେ ସ୍ଵାଦିଷ୍ଟ ହୁଏ। ସେଥିଲାଗି ସୋରିଷ ତେଲ ପକେଇ ସେଥିରେ କଣ କଲି ନା ପ୍ରଥମେ ପିଆଜ ଆଉ ଗୋ ଗଟେ କାଟିକି ରଖିଥିଲି ତାକୁ ଭାଜିଲି ଭାଜିବା ପରେ ସେଥିରେ କଣ କଲି ନା ଅଦା ରସୁ ଣ ବାଟିକି ରଖିଥିଲି ତାକୁ ଦେଇକିରି ପୁଣି କଷିଲି। ସେଟା ଯେମିତି ଭଲ ଭାବରେ କଷି ହେଇ ଗଲା ତାପରେ କଣ କଲି ନା ଏ ଯୋଉ କାଠ ମସଲା ବାଟିକି ରଖିଥିଲି ତାକୁ ପକେଇଲି। ହଁ ଆଉ ତା ଦେହରେ ଲୁଣ ପକେଇଲି, ହଳଦୀ ପକେଇଲି, ଆଉ-ଉ-ଉ-ଉ-ଉ ଆଉ ଗୋଟେ ମସଲା ମୁଁ ନିଜ ଘରେ ତିଆରି କରି ପକାଏ। ସେଇ ମସଲା ଟିକୁ ପକେଇ ତାକୁ ଗୋଳେଇଲି। ଗୋଳିକିରି ଆଉ ଟିକେ ଭଲ ଭାବରେ କଷିଦେଲି କଷି ଦେଇ
ଆ ବୋଲେ ଆଜି କାଲି ଯୋଉ ମାଉଁସ ତରକାରୀ ର ମସଲା ମିଳୁଛି ସେଇଥିରୁ ଟିକେ ଆଣିକି ବି ପକେଇ ଦେଲେ ଭଲ ବାସିବ। ଆମର ତ ଶିଳ ବଟାରେ ବେଶୀ ବାସେ-ଏ ଆଉ।
ଆଜ୍ଞା ଶିଳ ବଟା ତା ତ ଆପଣ ଜାଣି ସେ ବୋହୁତ ଭଲ ବାସ୍ନା ହୁଏ। ଆଉ ମାନେ ବଜାରର ମସଲା ଦରକାର ନାହିଁ। ତାପରେ ଆମେ କଣ କଣ ତାପରେ କଣ କଲି ନା। ଆଜ୍ଞା ତାପରେ କଣ କଲି ନା ମୁଁ ମାଉଁସଟିକୁ ପକେଇ କଷିଲି ଭଲ ଭାବରେ। ଭଲ ଭାବରେ କଷିକିରି ମଞ୍ଜିତିକୁୁ ଫୋନ କର। ହ୍ୟାଲୋ। ହ୍ୟାଲୋ ଆଜ୍ଞା ତାପରେ ମାଉ- ତିକି ପକେଇ ଭଲ ଭାବରେ କଷିଦେଲି କଷି ସାର ପରେ ତା- ସେଥିରେ ଗୋଟ ଗରମ ମସଲା ପକେଇକିରି ତାକୁ ଧଣ ଧଣିଆ ପତ୍ର- ଦେଲି ଧନିଆ ପତ୍ର ଦେଇ- ଭଲ ଭାବରେ ପାଣି ଦେଇ ଫୁଟେଇ ଦେଲି। ପାଣି ଯେତେବେଳେ ଝୋଳ ଫୁଟିକିରି ଭଲ ଭାବରେ- ମସଲା ମାଂସ ସବୁ ମିଶି ଗଲା ତାପରେ କଣ କଲି ନା ସେଥିରେ ଗରମ ମସଲା- ପକେଇଲି ଧନିଆ ପତ୍ର ପକେଇଲି। ତାପରେ ବନ୍ଦ କରି ଟିକେ ଚୁଲିରେ ଛାଡିଦେଲି।
ହଁ ସେ ଟିକେ ଠିକ କି- ସେ ଟିକେ ଧିକି ଧିକି ହେଇକି ଜଳିଲେ ସେ ମାଉଁ - ଟା ଭଲକି ସିଝିବ ହାଉ ହାଉ ଜାଳିଥିଲେ ସେଟା କଣ- ଶିଝିବ ଭଲ କି।
ଆଜ୍ଞା। ଭଲ କି ଭାବରେ କଷି। ପେଶୀ ଦେଇ ବନ୍ଦ କରିଦେଇଥିଲି ମୋର ଚୁଲି ଜଳା ସେ ତାର ଦେଖି ଦେଖି ହେଇ ଚୁଲିରେ- ବସିଥିଲା ଏପଟେ ଭାତ ହେଇଯାଇଥିଲା। ତାପରେ କଣ କଲି ନା କାକୁଡି- ଏହାକୁ କାଟିଦେଲି ଦହି କାକୁଡି- ବୁଝିଲେ। ଦହି କାକୁଡି ସବୁ ପକ- ପକେଇକିରି କଣ କଲି ନା ଦହି କାକୁଡି କଞ୍ଚାଲଙ୍କା ଲେମ୍ବୁ- ତାକୁ ସବୁ ଗୋଟେ ଦଳା ଦଳି କରିଦେଲି ତାପରେ ଆମ ସହ ପରିବାର ମିଶି - ଯାଇ ଗୋଟେ କଦଳୀ ପାତ୍ର କାଟି ଆଣିଲୁ ସେଥି- ରେ ତାକୁ ଲମ କରି ପକେଇଦେଲୁ ତାକୁ ଟିକେ ଧୋଇକରି ଆଣି ପକେଇଦେଲୁ ତା ଦାରରେ ଆମେ ସମସ୍ତେ। ସେ ଭାତ ବାଢି ଦେଲୁ। ସମସ୍ତଙ୍କର ତରକାରୀ ମୁଁ ପରସି ଦେଲି ତା- ତା ପରେ ଆମେ ସେ ମାନେ କାକୁଡି ମୋ ଭଉଣୀର ପରୋଷୀ ଦେଲେ ସେଇ ପତ୍ରରେ। ତାପରେ ଆମେ ମିଶିକରି ଖାଇଲୁ।
ସାଙ୍ଗସାଥି ହେଇ ମିଶି ମାସିକି ଖାଇଲେ ଭାରି -
ଆଜ୍ଞା ସହପରିବାର ମିଶିକିରି ଆମେ ଖାଇଲୁ।
ଏକା ଏକା ବସିକି ଖାଇଲେ ଭଲ ଲାଗିବ ନାଇଁ ଏ ସମସ୍ତେ ସେଇଠି ବସିଥିବେ ସାଙ୍ଗ ହେଇକି। ଖାଉଥିବ ତା ଭିତରେ କେତେ ମଜା ହସ ଖୁସି ବାହାରିବ। ଭଲ ଲାଗେ। ଆଉ ଯାହା ହଉ ତମର ତ ମାଂସ ତରକାରୀ କରିକି- ସାଙ୍ଗସାଥି ହେଇକି ଖାଇଲ। ଆଉ ଆମର ସେଇ ଶାଶୁ ବୋହୁ ଟିକେ ବସିକି ଖାଉଛୁ ଆମର ତ- ହଁ ଭଉଣୀ ଫଉଣୀ କେହି ନାହାନ୍ତି।
ଆଜ୍ଞା।
ହଁ ସେ ମାଛ ରାନ୍ଧି ଦେଇଥିଲେ ଆ ଯିବି ଆମ ଶାଶୁ ଖାଇଲି କେନେ?
ଆଜ୍ଞା
ସେଇ ସିଆ ଆମେ। ଛୁଆ ତ ଆସିନାହନ୍ତି
ଓହୋ ହ।
ହ୍ୟାଲୋ।
ଆଜ୍ଞା ଆଜ୍ଞା ଭଉଣୀ କୁହନ୍ତୁ। ଭଉଣୀ ଆପଣଙ୍କ ଆଡେ ଖଜୁର କୋଳି ହୁଏ ନା?
ହଁ।
ଖଜୁରୀ କୋଳି ଆପଣ ଖାଆନ୍ତି ନି? ଆପଣ କେମିତି କଣ ଆଣିଥାନ୍ତି?
ପାରା ତା ପାଖରେ ଗୋଟେ ଖଜୁରୁର ଗଛ। ଗଛ ଟିଏ ଅଛି ସବୁ ପାରି ଲେ - କଞ୍ଚା ମଞ୍ଚା କରିକି ଦେଇ ଦିଅନ୍ତି। ଆଉ ତାକୁ ଆମେ ଛାନିକି ଧୋଇ ଧୋଇ ଦେଇକି ଟିକେ ଏ ନକା ଗୁଣ୍ଡ ନୁଣ ସେ ଗୋଳେଇକି ଏ ଛୁଆଗା ଖାଆନ୍ତି ତାଙ୍କ ପାଖରୁ ଆମେ ବି ବସିକି ଟିକେ ଖାଉ ଭଲ ଲାଗେ ସେଗୁଡ଼ା ଛୁଆ ସାରା ଗୋଟେ ଛୁଆଙ୍କର ଗୋଟେ ଖୁସି କୋଉଠି କୋଳି ଦିଟା ହେଲା କଣ ହେଲା ସବୁ ଯାଇକି ଆଣନ୍ତି ଏଇ ତାଙ୍କରି ପାଖରେ ଗୋଟେ ଗୋଟେ କୋଳି ଧୋଇ ଧୋଇକି ଶୁଖେଇକି ତାକୁ ଟିକେ ଲୁଣ ଲଙ୍କା ଦେଇେଇଥିବେ ତୁ ଭଲ ଲାଗିବ ଆଉ। ଏଇ ଚାରିଟା ବଳୁଆ ଟିକେ ବସିଥିଲା ବେଳେ ମନ ହୁଏ ଆଡୁ ସିଆଡୁ ଟିକେ ଖାଇବାକୁ।
ସେଇ କୋଳିରୁ ସେଇ କୋଳିରୁ ଆଣିକି ଗଣ୍ଡେଇ ଗୁଣ୍ଡେଇକି ଖାଉଁ ଆଉ।
ଓହୋ ଯା ହଉ ଜାଣିଲି ଭଲ ଲାଗିଲା। ଆପଣଙ୍କ ସହିତ ଏତେ କଥା ହେଲି ଭଲ ଲାଗିଲା। ଆଉ ମୋର ଉ ଟିକେ ସମୟ ଏତେ ଅତିବାହିତ ହେଲା ଆପଣଙ୍କ ସହିତ ଆଉ ମୁଁ ଏବେ ରଖୁଛି ଆପଣଙ୍କ ସହିତ କଥା ହେଲି ଭଲ ଲାଗିଲା ଆପଣଙ୍କୁ ବି
ହଁ ମତେ ବି ଭଲ ନାଗିଲା ଭଉଣୀ ତାହେଲେୁ ମାନେ ସୁବିଧା ଦେଖ ଦେଖିକି ପୁଣିକ ଫୋନ କର କଥା ହବା ଆଉ
ଆଜ୍ଞା ନିଶ୍ଚିନ୍ତ ରହିଲି ନମସ୍କାର।